ହ୍ୟାଲୋ
ହ୍ୟାଲୋ
ଶୁଭ ସକାଳ କେମିତି ଅଛ?
ଭଲ ଅଛି ତୁମ କେମିତି ଅଛ?
ମୁଁ ବି ଭଲ ଅଛି। ଆଉ ସକାଳୁ ଉଠି ସାରଲଣି?
ଉୁଁ ଉଠି ସାରିଲିନି ନା ତ ସିନା ଖାଇସାରିଲେଣି ତମେ?
ମୁଁ ବି ସେଇ ସକାଳୁ ଉଠି ନିତ୍ୟକର୍ମ ସାରି କିଛି ବ୍ୟାୟାମ କଲି। ଘର କାମ କରିଲି।
ଆଚ୍ଛା।
ଆଉ ତମ ଖାଲି ସମୟେ ତମକୁ କଣ କରିବା ଭଲ ଲାଗେ?
ମତେ ସେମିତି ଉ ବ୍ୟାୟାମ କରିବା ଭଲ ଲାଗେ ଯୋଗ କରିବା ନାଗି ଭଲ ଲାଗେ।
ସକାଳୁ ଉଠି ଯୋଗ କର?
ହୁଁ କରେ ମର୍ଣିଂ
ଟି ଭି ଦେଖ କି ନାହିଁ?
ଆଜ୍ଞା
ଟି ଭି ଦେଖ କିି ନାହିଁ ସକାଳେ ଦିନ ଟି ଭି ଦେଖ କିି ନାହିଁ।
ହୁଁ ଟି ଭି ଦେଖେ। ଟି ଭି ମୋବାଇଲ ଦୁ-ଦୁହେଁ ଜାକ ଦେଖେ ଯୋଉଟା ଭଲ ଲାଗିଲା।
ହ ମୁଁ ବି ସାଙ୍ଗମାନାନଙ୍କ ସହ କଥାବାବୁ ବାହାରକୁ ବୁଲିବାକୁ ମତେ ଭଲ ଲାଗେ।
ହଁ। ବହି ପଢିଆକୁ ଭଲ ଲାଗେ ନାଇଁ କି?
ହୁଁ ଭଲ ଲାଗେ ବହି ପଢିବାକୁ।
ଆଜି ଥାଡେ ରଜରେ କୁଆଡେ ବୁଲେଇବୁ ଯୋଗ କରେ ମୁଁ ସବୁଦିନ ଯୋଗ କରେ।
ଆଉ ରଜ ଆଜି ଲାଷ୍ଟ ନା ଆଜିର
ଆଜି ଶେଷ ହଁ ଶେଷର ରଜ ଆଜି ସେ କୁଆଡେ ବୁଲିବାକୁ ଯାଉଛ ନା କଣ?
ନାହିଁ ବୁଲିଆକୁ ଯାଉନୁ। ଆମେ ପୁଅ ପିଲା ଝିଅ ପିଲାଙ୍କର ସେଇଟା ପଢିବୁ ଆମେ ପୁଅ ପିଲା କୁଆଡେ ବୁଲିବୁ?
ପୁଅ ପିଲାଙ୍କର ବି ପର୍ବ ପିଲା ତ ଖେଳନ୍ତି ତ ପୁଅ ପିଲାଙ୍କର ବି ପର୍ବ ଏଇଟା ସମସ୍ତଙ୍କର ପୁଅ ଝିଅ କଣ?
ପୁଅ ଝିଅ ଦୁହେଁଙ୍କର ଯେ ଆମ ପୁଅ ପିଲାଙ୍କର ଖେଳ ନୁହେଁ ମାନେ ପୁଅ ପିଲା ଖେଳନ୍ତିନି ଦୋଳି ଖୋଳି ବୁଲନ୍ତି ଖାଲି। ମୁଁ ବୁଲିବି ଯାଇନି ବୁଲିବି।
କୁଆଡେ ବୁଲି ଯିବ?
ଆଜ୍ଞା?
ପାର୍କ କୁ ବୁଲି ଯାଉଚ?
ମୁଁ ବାହାରକୁ ବୁଲି ଯାଇଛି।
ମୋବାଇଲ୍ କେତେ ଟାଇମ୍ ଦେଖ? ମୁଁ ଯାଇଚି ସମ୍ବଲପୁରୁ ଯାଇଥିଲି ହୁମା ମନ୍ଦିର ଯାଇଥିଲି। ଆ ଏଇ ବହୁତ୍ ଜାଗା ଯାଇଚି ବୁଲିବାକୁ।
ହୁଁ ମୋବାଇଲ୍ ମୁଁ ପାଞ୍ଚରୁ ଛଅ ଘଟା ଦେଖୁଚି ଦିନକୁ।
ମୋବାଇଲ୍।
ଆଜ୍ଞା।
ଆଉ କଣ ଖାଇବାକୁ ଭଲ ଲାଗେ?
ମତେ ଏବେ ସକାଳୁ ତ ବିସ୍କୁଟ୍ ଖାଇଚି ଅଲଗା କିଛି ଖାଇନି ଏମତି। ଭଲ କିଛି ଲାଗେନି।
ସବୁ ସବୁ ପକାର ଖାଅ?
ହଁ ସବୁ ଖାଇଚି।
ବହାର ଜିନିଷ ବେଶୀ ଭଲ ଲାଗେ ନା ଘର ଜିନିଷ?
ଘରଜିନିଷ ତୁମକୁ?
ମତେ ବାହାର ଘର ସବୁ ଭଲ ଲାଗେ।
ହୁଁ।
ତମ ଘରେ କିଏ କିଏ ଅଛନ୍ତି?
ଘରେ ଆମର ମୋ ବାହାରେ ହଷ୍ଟେଲ୍ ରହିକିନା ପାଠ ପଢୁଛି।
ଘରେ ମା ବାପା ଅଛନ୍ତି ଭାଇ?
ହୁଁ ହୁଁ ଘରେ ମା ବାବା ଆସିଛନ୍ତି।
କଣ କଣ କରୁଚ?
ଆପଣଙ୍କର ଘରେ କିଏ କିଏ ଅଛନ୍ତି?
ମୁଁ ଆମ ଘରେ ପୁରା ଯୌଥ ଫାମିଲି ଆମେ। ପୂରା ପରିବାର ରହୁଛୁ। କଣ କଣ ଗଛ ଲଗା ହେଇଚି ତମ ବାଡିରେ?
ମୁଁ ବାଡିରେ। ଆମ୍ବ ପଣସ ଫୁଲ ଗଛ ମନ୍ଦାର ଫୁଲ ଗଛ। ମଲ୍ଲୀ ଗଛ। ନର୍ମାଲ ଗଛ କିଛି ଲଗାହେଇଛି ଫୁଲ ଆଉ ଫଳ ଖାଇବା ଖାଇବାର। ତମର ତୁମେ କିଛି ଗଛ ଲଗେଇନଁ?
ହଁ ଆମର ସବୁ ପ୍ରକାର ଗଛ ଲଗା ହେଇଚି କେତେ ପ୍ରକାର ଆଠ ଦଶ ପ୍ରକାର ଆମ୍ବ ଗଛ। ପିଜୁଳି ଗଛ, ଲିଚୁ ଗଛ, ଜାମ୍ବୁ ଗଛ। ଲେମ୍ବୁ। ଆଉ ପନିପରିବା ଲଗା ହେଇଚି ଆଉ ପନିପରିବା ଆମର କିଣା ଯାଏନି ବାହାରୁ ସବୁ ବାଡିରୁ। ପନିପରିବା।
ଅଁ ହଁ। ହେଲେ ଭଲ୍ କଥା।
ବାଡିକୁରୁ
ବାଡିକୁରୁ ପନିପରିବା। ଟେରିଙ୍ଗ ଯୋଉ ବାହାରୁ କିଣୁ ନଥିବେ? ବା ବାଡିରୁ ହେଇ ଯାଉଥିବ। ହୁଁ। ଆପଣଙ୍କର କେହି ସାଙ୍ଗ ଫ୍ରେଣ୍ଡ୍ ଫ୍ରେଣ୍ଡ୍ ଅଛନ୍ତି? ସାଙ୍ଗ
ହଁ ମୋର ବହୁତ ଭଲ ସାଙ୍ଗ ଦି ତିନି ଚାରି ଜଣ ଅଛନ୍ତି। ମୁଁ ଖାଲି ଟାଇମ୍ ରେ ସେମାନଙ୍କ ସହିତ କଥା ହୁଏ। କାମ ସରିଲେ ତାଙ୍କ ମାନଙ୍କ ସହିତ ଲଗେ ଫୋନ ଲଗେଇ କଥା ହୁଏ। ବର୍ଷକୁ ଥରେ ତାଙ୍କ ସହ ବୁଲିବାକୁ ଯାଉ। ଖରା ଛୁଟି ହେ ତାଙ୍କ ସହିତ ପ୍ଲାନିଂ କରିକି ତାଙ୍କ ସହିତ ବୁଲିବାକୁ ଯାଉ। ଓ ଦୂର ଜାଗା? ଉଁ ପୁରା କପିଳାସ ଯାଇଚ?
ଉଁ ହୁଁ କପିଳାସ ଯାଇଛି। ସାଙ୍ଗମାନାନଙ୍କ ସହିତ, ସାଙ୍ଗ ସହିତ ଯାଇଚୁ ଆମେ ଦୁଇ ଜଣ ଦୁଇ ତିନି ଜଣ ଯାଇଥିଲୁ। ଗାଡିରେ। ବାଇକରେ, ତୁମେ?
କପିଳାସ ମୁଁ ଯାଇନି ବେଶୀ ଥର ଟେ ଯାଇଥିଲି। ଯାଇନି କପିଳାସ ଆଉ। ଗୋଟେ ଥର ଯାଇଛି। ବଢିଆ ଲାଗେ ଜାଗା ଟା।
ଉଁଁ ପାହାଡ଼ ପର୍ବତ ଏରିଆ ପାହାଡ଼ ପର୍ବତଏରିଆ।
ହୁଁ, ଶାନ୍ତ ପରିବେଶ। ଗାଁ ରେ ରହୁଛ ନା ସହରରେ?
ଉଁ ମୁଁ ଏବେ ହଷ୍ଟେଲ ରେ ଅଛି ତାପରେ ଗାଁ କୁ ଯିବ୍ ଏ ଆସିଛି ବାହାରି ଏବେ ହଷ୍ଟେଲରୁ ହଷ୍ଟେଲରୁ ଆସିଛି ବାହାରି ଘରୁ। ରଜ ଫଜ ଆଉ ଏଞ୍ଜୟ୍ କରି ପା ରଜ ଫଜରେ ଆଉ ବୁଲି ପାଇଲିନି କୁଆଡେ। ଆସଛି ଭାରି ତାପରେ କେତେ ଦିନ ପରେ ଯିବି, ରଥଯାତ୍ରା କୁ ଯିବି। ଆରେ ତମ ଆଡେ ରଥଯାତ୍ରା ହଉନି?
ନାଁ, ଆମ ଗାଁ ରେ ହଉନି ରଥଯାତ୍ରା ହଉଛି ଯେ ଏତେ ଛୋଟ ଆକାରରେ ବେଶୀ ବଡ ଆକା କାର ନୁହେଁ ଏଇ ଛୋଟ ପିଲାମାନେ ଯାହା କରନ୍ତି। ହୁଏ, ଜଗନ୍ନାଥ ମନ୍ଦିର ଆମ ଗାଁରେ ନାହିଁ। ଶିବ ମନ୍ଦିର ଅଛି, ମଙ୍ଗଳା ମନ୍ଦିର ଅଛି। ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଆମ ଗାଁରେ ଅଛି। ବଡ ହନୁମାନ ମୂର୍ତ୍ତି ହେଇଛି। ତମ ଗାଁ ରେ ସବୁ କଣ କଣ ମନ୍ଦିର ଅଛି?
ଆମ ଗାଁରେ ଏମିତି ସେମତି କିଛି ମନ୍ଦ ଯୋଉ ରାମ ମନ୍ଦିର ରାମ ମନ୍ଦିର ଅଛି ଆଉ। ତାରିଣୀ ମନ୍ଦିର ଅଛି ଆଉ ଜଗନ୍ନାଥ ମନ୍ଦିର ଅଛି ଏଇ ପାଖାପାଖି ଅଛି ମାନେ ବେଶୀ ଗାଁ ରେ ବି ମନ୍ଦିର ନାହିଁ ଗାଁ ରେ ସେଇ ତାରିଣୀ ମନ୍ଦିର ଆଉ ଶିବ ମନ୍ଦିର ଅଛି। ଜଗନ୍ନାଥ ମନ୍ଦିର ଅଛି।
ହୁଁ ହୁଁ। ତମ ଗାଁରେ କଣ ଯାତ୍ରା ଭଲ ହୁଏ?
ତାରିନି ଯାତ୍ରା ଭଲ ହୁଏ।
ଆମର କାର୍ତ୍ତିକ ପୂର୍ଣିମା ବହୁତ ଭଲ ସେ ହୁଏ ଯାତ୍ରା ହୁଏ। ବହୁତ ବଡ ମେଳା ପଡେ।
ଆମର ବି ସେଇ ତାରିଣୀ ଯାତ୍ରାରେ ବହୁତ ବଡ ମେଳା ପଡେ ସବୁ ଲୋକମାନେ ଆସନ୍ତି। ଆଖ ପାଖ
ଅ ମଙ୍ଗଳା ମାଙ୍କ ପୂଜା କରାଯାଏ ସମବର ସେଇଠି। ସବୁ କେତେ ଭକ୍ତ ସବୁ କଳସ ମୁଣ୍ଡେଇକି ନିଅନ୍ତି।
ହଁ ଆମର ବି ଏଠି ବହୁତ ଲୋକ କଳସମୁଣ୍ଡାନ୍ତି ଏଇ ଯୋଉ ସବୁ ହୁଁ ସବୁ ଲୋକ କଳସ ମୁଣ୍ଡାଇକି ଯାଆନ୍ତି ନଦୀରୁ ପାଣି ଧରିକିନା ଆସନ୍ତି। ଆମର ତିନି ଦିନି ଭଲରେ ହୁଏ ତାରିଣୀ ଯାତ୍ରା।